ହାଲୋ
ହାଲୋ
ଆଉ ହ୍ୟାଲୋ ଆଉ କଣ କରୁ - ଚ
ଏଇ କରୁଚୁ ଆଉ କଣ ଏଇ ଏ ମନେ ପଡୁଛି ସବୁ ସେ ପିଲାବେଳ କଥା ଆଉ ସେଇଥିପାଇଁ ଆଗେଇନି ଆଉ।
ଆଉ କୁହ ଟିକେ ପିଲାବେଳ କଥା କଣ? ପିଲାବେଳେ ସବୁ କଣ ଥିଲା ବର୍ତ୍ତମାନ କଣ ହଉଛି ସେ କଥା ସେ ବିଷୟରେ ଟିକେ-
ହୁଁ ସେଇ ବା ପିଲାବେଳ କଥା ମନେ ପଡେ କଥା ହେବା ଆଉ କଣ ସେତେବେଳେ ତ ବନ୍ଧ ଘାଟ କିଛି ନଥିଲା ନଈର ବଢ଼ି ଏଇ ମେଘ ଭୀଷଣ ହେବ। ହେଲା ମାନେ ଗାଁ ଭିତରେ ପାଣି, ଗାଁ ଭିତରେ। ଗାଁ ଭିତରେ ପାଣି ପଶିଲା ହେଇରେ ବାପ ଚାଲ। ଯେ କଣ ନା ନଈ ବ ଆଇଲାଣି ହେତେବେଳେ, ଏତେ ଗଭୀର ନଥିଲା ନଦୀ। ଆଁ ଆଉ ଓସାର ଉଁ-ଉଁ ଥିଲା। ତେଣୁ କରି ସିଏ ଟିକେ ଗୋଟେ ଓଷା କାମ କରି ମେଘ ଆସି ଗାଁ ଭିତରେ ପାଣି ହେଡୁ ଏ ମାନ୍ତ୍ରୀରି ଯିବା ଛୁଆ ପିଲା ନେଇକି ଯିବା ଘରକା ଜଣେ ଜଣେ ରାତିରେ ଲଣ୍ଠନ ନଗେଇବୁ। ହଁ। ଏ ସାପ ନାପ ଏସବୁ ପଶି ଆସିବେ ଘରକୁ
ହଁ।
ଆଉ ସିଏ ଯିବୁ ତାକୁ ଦିନେ ଦି ଦିନ ରହିବୁ ଚନେଞ୍ଚଚେରା ଘର ଏ କାନ୍ଥ ଢ଼ି ଢା ଏ ପଇଲା ତାକୁ ଫେର ନଈ ଛିନେ ତାକୁ ଫେର ବାଉଁଶ ଆଣେ ଝାଟି ଦେ ପୁ ଆ କୁ ଫେର କାନ୍ଥ ଦେଇ ଏ ଏମିତି ଫିସିଏ ଚାଲିବ ଆଠ ଦିନ କା ଚତୁର ମାସିଆ ଆଉ ଭାରି ଆମେ ହିନସ୍ତା ହଉଥିଲୁ ସେତେବେଳେ। ସବୁବେଳେ ପ ଏଇ ସ୍କୁଲ ମାନଙ୍କ ଗ ରହନ୍ତି ଦିନେ ଦିଇ ଦିନି ତିନ ଦିନ ଏମିତି ଯାଇକିନା ତୁ ରହିବୁ ଛୁଆ ପିଲା ନେଇକି ଯାଉ ସିଏ ସବୁ ଜିନିଷ ଆସ୍ତେ ଆସ୍ତେ ଦୂରୀଭୂତ ହେଇଗଲା। ସରକାର ବନ୍ଦ ଛନ୍ଦ ସବୁଆଡେ କ କରିଦେଲା କେନାଲ କେନାଲ କରି ପାଣି ସବୁ ଛାଡ଼ ଦେ ଦେଲା ଆଉ ନଦୀର ସୋତ ପାଣି ଆଉ ଏତେ କମେଇଦଲା ସବୁ ସବୁ ଜାଗାରେ ଅଟକି ଅଟ ଟେକେ ଦେଲେ ଆଉ ଆଉ ଆଉ ନଦୀ ଏତେ ଆସିବ କୁଆଡୁ ଆ କା ଆସିବ ଯେ କାଠ ଯେ ଗାଁ ଭିତରେ ଘର ଭିତରେ କବାଟ ଅଁ-ଅଁ-ଅଁ ଠେଲିକିନା କାଠ ପଶିଯାଇ ଆମେ ଦେଖିଛୁ ଘରେ ମା କୁଆଡେ ସେ ସିଧା ଆସିବ ନଈ ସିଆଡ଼ୁ ଘୋଘୋ ଘୋଘୋ ପାଣି ସେ କା ବଡ ବଡ ମୁଣ୍ଡି କାଠ ସେତେବେଳେ ତ ଜଙ୍ଗଲ ଭିଡିକି ଥିଲା ଆଉ ସିଏ କାଠ ଆଣିିପାରିବ ସାପ ଅଜଗର ଅହିରାଜ ଏ ସବୁ ତୋଟା ନିଘ ଜଙ୍ଗଲ ସେ ଜଁ ପା ପାହାଡ଼ିଆ ସାପ ସିଏ ସବୁ ଭାସି ଆସିବେ ଆସିନାଁ ଏଇ ତାଙ୍କୁ ଏଠି ଫାଙ୍କା ଏରିଆ ରହିଗଲେ ନଈ ହେ ରେ ସାପ ହେଠି ବାହାରିଲାଣି। ଏମିତି କମ ସେତେବେଳେ ହଇରାଣ ରାତିରେ ଲାଇ ଏଇ ଯୋଉ ବିଜୁଳି ବତି ନଥିଲା
ହଁ।
ଆଉ ସବୁ ଟିଣା କିରୋସିିନି ଜାଳିକି ଲଣ୍ଠନ ଇଏ ସବୁ ଜାଳିକି ଯ ଲୋକ ନେଇ କାର ଲଣ୍ଠନ ଗରିବ ଲୋକଙ୍କର ସେ ଲଣ୍ଠନ ସେ କିଣିବା ଗୋଟ ତାର ସ
ହଁ।
ଆଉ ଦିବି ଟିକେ କିର ମା କଣ କୁହନ୍ତି କିରୋସିନ ମାଲପା ତାକୁ ଟିକେ ଦେବେ ଦେଇକିନା ସେଏ ରାତି ଉଜାଗାର ରହିବୁ ତୁ ଯଦି ବର୍ଷା ଦିନ ଆଇଲା ସେ ଥିଲା ଆମ ଗାଁ ରେ ମିଛୁ ରାଉତ ବୋଲି ଜଣେ ବୁଢା
ହୁଁ।
ସିଏ ଯୋଉ କଦର୍ଯ୍ୟରେ ସିଏ ଚଳିଚି ହ୍ନି ସେ କ ସେ କାରୁଣ୍ୟ ଦୃଶ୍ୟ କହିଲା କାନ୍ଦ ମାଡୁଛି।
ହୁଁ।
ହୁଁ।
ଆଉ
ହୁଁ।
ଆଉ ଆମ ଛୁଆ ବେଳେ ଜାଣିଚ ନା ଆମେ ସେ ଯୋଉ ନଦୀ ତ ଆମର ସେଇ ନଦୀ ଗୋଟିଏ ନଦୀ। ଏ କୁସେଇ ନଦୀ। ସିଏ ଆସିବ ଯେ ବଢି ଆଉ ତା ଆମ ଗାଁ ନିକଟରେ ନାଳ ଗୋଟେ ଥିଲା। ସେ ନାଳ ପାର ହେଇକି ଆମେ ଏଇ ସ୍କୁଲକୁ ଭାରି କଦର୍ଯ୍ୟରେ ଯାଉଁ ଆଉ ଅଣ୍ଟେ ଛାତିଏ ପାଣି ଯିମୁଁ ତାପରେ କାଦୁଅରେ ଯାଇକି ସ୍କୁଲରେ ପହଞ୍ଚିମୁ ଗଡ଼ିଆରେ ଧୋଇ ହେଇକି ସ୍କୁଲରେ ପାଠ ପଢ଼ିମୁ। ଆଉ ସେଠୁ ପାଠ ପଢିମୁୁ।ଆସିଲା ଆଳୁକୁ ପାଣି ଗଲା ଆଳୁକୁ ପାଣି। ବହୁତ କଦର୍ଯ୍ୟରେ ଆମେ ପିଲାବେଳେ ପାଠ ପଢିଛୁ।ଆଉ ତା ପରେ ହାଇ ସ୍କୁଲ ଯେ ସେଇ ପାଣିରେ ଡେଇଁକି ଯିମୁ ଦି କିଲୋମିଟର ହାଇ ସ୍କୁଲୁ ଯିମୁ। ଗାଧୁଆବେଳେ ଆଉ ଖାଇବା ନାହିଁ।ଫେରେ ଚାରିଟା ବେଳୁକୁ ଆସିକି ଖାଇମୁ। ଆଉ ବହୁତ କଷ୍ଟରେ ସେତେବେଳେ ପାଠ ଆମେ ପଢିଛୁ। ଆଉ ବର୍ତ୍ତମାନେ ସେ ଜାଗା ବର୍ତ୍ତମାନ ପକ୍କା ରାସ୍ତା ହେଇଗଲା ବ୍ରିଜ ହେଇଗଲା ସରକାର ସବୁ ସୁବିଧା କରିଦେଲା।ଆଉ ବର୍ ମାନେ ପ୍ରତ୍ୟେକ ଉମ୍ ଘର ତିନି ଚାରି ଘର ଦୂରତାରେ ଗୋଟେ ଲାଇଟ୍
ହଁ।
କୁ ଅନ୍ଧାର ଦୂର ହେଇଗଲା। କରିଦେଲା ସରକାର।ସ୍କୁଲକୁ ତ ପକ୍କା ରାସ୍ତା ଆଉ ବର୍ତ୍ତମାନେ ସାଇକଲରେ ସବୁ ଛୁଆ ଯାଉଛନ୍ତି। ଆମେ ସେତେବେଳେ ଚାଲି ଚାଲି ଯା
ହଁ।
ଆଉ ଦେଶ ବର୍ତ୍ତମାନ ବହୁତ ଆଗେଇ ଗଲା।
ହଁ ହଁ।
ଆଉ ଏଇନା ସବୁ ସୁବିଧା। ଆମେ ତାକୁ ଛୁଆ ବେଳେ ସବୁ ଅଙ୍ଗେ ନିଭେଇଚୁ କଣ କେମିତି କଷ୍ଟଟା ଭୋଗ କରିଚୁ।ଏଇନା ଯେ ଏ ଛୁଆ ବହୁତ ସୁବିଧାରେ ପାଠଶାଠ ପଢୁଛନ୍ତି।
ହଁ ହଁ ସେତେବେଳେ ସୁବିଧା ଏଇନା ଆଉ ବହୁତ ସୁବିଧା ସେତେବେଳେ କଣ ଥିଲା? ଲୋକ ଖାଇବାକୁ ଗଣ୍ଡେ ପାଉନଥିଲେ।
ଖାଇବାକୁ ଦି ଓଳା ଲୋକ ତିନି ଭାଗ ଲୋକ ଖାଇବାକୁ ପାଆନ୍ତି ନେଇ ଭାଗ ଗୋଟିଏ ଲୋକ ଯାହା ଦିଓଳା ଖାଆନ୍ତି ଭଲରେ ଚଳନ୍ତି। ବହୁତ କଷ୍ଟ କରିଛନ୍ତି ସେତେବେଳ ଲୋକ। ବତ୍ ବର୍ତ୍ତମାନ ଆ ଆଧୁନିକ ଯୁଗ ହେଇଗଲା ସରକାର ସବୁପ୍ରକାର ସୁବିଧା କରିଦେଲା। ବୁଢା ବୁଢ଼ୀ ମାନଙ୍କୁ ସବୁ ଭତ୍ତା ଦେଇଦେଲା। ହଁ ଯୋଉମାନେ ସିନିୟର ସିଟିଜେନେ ଅ ବୟସ୍କ ନାଗରିକ ତାଙ୍କୁ ସବୁ ହଜାର ରୁ ହଜାର ଟଙ୍କା ଷାଠିଏ ବର୍ଷରୁ ଭତ୍ତା ଦେଲା ଆଉ ଅଶୀ ବର୍ଷ ଲୋକଙ୍କୁ ତିନି ହଜାର ପଇଁତିରିଶଶହ ଟଙ୍କା ଭତ୍ତା ବର୍ତ୍ତମାନ ପ୍ରଦାନ କରିଦେଲା। ଆଉ ଲୋକ ବହୁତ ସୁବିଧାରେ ବର୍ତ୍ତମାନ ଅଛନ୍ତି ଆଉ। ଆଉ ଧାନ ତ ଅମଳକ୍ଷମ ଉନ୍ନତ ଅମଳକ୍ଷମ ଧାନ ସବୁ ବାହାର କରିବା ସରକାର ଦେଇଦେଲା। ତାପରେ ଧାନ କୁଉ ଟାଲ ଏଇନା ଏକତିରିଶହ ଟଙ୍କା ଦେଇଦେଲା ଦି ବର୍ଷ ହେଲା। ଆଉ ଚାଷୀ ମାନେ ଭଲ ପାଉଛନ୍ତି ଉପକୃତ ହଉଛନ୍ତି ଆଉ।
ହଁ।
ଦେଶ ଆଗେଇ ଚାଲିଛି ବର୍ତ୍ତମାନ ଆଉ।
ହଁ।
ହଁ। ଆଉ। ତମ ଆଡେ ମାଣ୍ଡିଆ ଚାଷ ହଉଚି ନା।
ଆମ ଆଡେ ମାଣ୍ଡିଆ ଚାଷ ନାହିଁ।
ଆଉ ଏପଟେ ମାଣ୍ଡି
ସେରା ଥିଲା ଆଜି କି କୋଡିଏ ବର୍ଷ ହେଲା ସେତ ଯୋଉ ନଦୀ ସବୁ ବାଲିଚର କଲା।
ହୁଁ ହୁଁ ଆଉ ଏବେ ଆ ଏ ମାଣ୍ଡିଆ ଚାଷ ସବୁ ହଉଚି।
ହୁଁ ହୁଁ।
ଆମେ ଟିକେ ପଳେଇ ଆସିଛୁ ଏଇ ଜୟପୁର। ଜୟପୁରୁରେ ଏଇଟା ତ ସହର ଟା ତା ଚାରିକର ଜଉ ମଫସଲ ଅଛି ସେଠି ସବୁ ମାଣ୍ଡିଆ ଚାଷ। ହଉଚି।
ଆଁ।
ଆଉ ପନିପରିବା ଚାଷ ବି ହଉଚି, ଧାନ ଚାଷ ତ ହଉଚି। କିନ୍ତୁ ମାଣ୍ଡିଆ ପ୍ରଚୁର ପରିମାଣରେ ଇଆଡ଼େ ହଉଚି।
ହଁ ହୋଉଥିବ ସେବା।
ହଁ। ଆଉ ଝୁଡଙ୍ଗ ଚାଷ ହଉଚି। ଜହ୍ନି ଚାଷ ହଉଚି, କାଙ୍କଡ଼ ତ ଇଆଡ଼େ ବହୁତୁ। ଦେଶୀ କାଙ୍କଡ଼। ହଁ, ଏଟା ପାହାଡିଆ ଅଞ୍ଚଳ। ଦେଶୀ କାଙ୍କଡ଼ ସବୁ ଚାଷୀ କରୁଛନ୍ତି। ଦେଢଶହ ରୁ ଦୁଇଶହ ଟଙ୍କା ବିକୁଛନ୍ତି ବେପାରୀ ଆସିକି ନେଇଯାଉଛନ୍ତି ସବୁ କାଙ୍କଡ଼କୁ।
ହଁ।
ହଁ। ବାହାରୁ ସବୁ ବେପାରୀ ପଳି ଆସୁଛନ୍ତି। ଆ କାଙ୍କଡ, ଜହ୍ନି, ଝୁଡ଼ଙ୍ଗ ନାଗିଚି ଯେ ମାନେ, ଗୋଟେ ଗୋଟେ ପାଳ ଗୋଟେ ଗୋଟେ କିଲୋମିଟର
ହୁଁ।
ହଁ, ପାହାଡ଼ ତଳିଆ ଜମି ନିଗିଡ଼ା ଜମି। ଆଉ ଝୁଡଙ୍ଗ ସବୁ ଝୁଡଙ୍ଗ, ଜହ୍ନି ଜଙ୍ଗଲରୁ ଝାଟି କାଟି ଆଣୁଛନ୍ତି କାଟି ଆଣିକି ଓଳାମାପ ଦଉଚନ୍ତି।
ଆଉ କାଙ୍କଡ଼କୁ ଓଳା ମାରିଦଉଛନ୍ତି।
ହଁ।
ହଁ।
ଆଉ ତାଙ୍କର ପାହାଡ ପାଖରେ ଆ
ହଁ। ଆ ଗାଡି ସବୁ ନଗେଇ ଦଉଛନ୍ତି ଯୋଉ ଛୋଟିଆ ମିନି ଟ୍ରକ୍।
ହଁ ତାଙ୍କ ଆଡେ ସବୁ ଛୋଟ ମିନି ଗାଡି ଅଛି ଏ ସବୁ ପ୍ରତ୍ୟେକ ଚାଷୀଙ୍କ ଥିବ ଗୋଟେ ଗୋଟେ।
ହୁଁ ନା ଚାଷୀଙ୍କର ନାହିଁ ବେପାରୀ ସବୁ ନଗେଇ ଦଉଛନ୍ତି ନା ବାହାର ବେପାରୀ ଆସୁଛନ୍ତି
ହୁଁ ହୁଁ
ସବୁ ବଡ ବଡ ବଜାରରୁ ବେପାରୀ ସବୁ ପଳେଇଆ
କୋରାପୁଟ ଟା କୁହନ୍ତି କୋରାପୁଟଟା ଅଦା ଚାଷ ପ୍ରଚୁର ବୋଲି ସେଇ ବୁଝୁନୁ
ଅଦା ଚାଷ ଟା କାହିଁ ମୁଁ ଦେଖିନି ଏଇଟା ତ ମୁଁ ଦେଖୁଛି ଯାଇକ ଏ ଯୋଉ ବାଲିମେଳା ଡ୍ୟାମ
ହଁ ମାଓବାଦ ଦିଆ
ପୁରା ଏଟା ମାୟବାଦୀ ଏରିଆ ଏବେ ମାୟବାଦୀ ଡାଉନ ହେଇଗଲେଣି ସବଉ ତ ଆତ୍ମ ସମମର୍ପଣ କରିଦେଲେ
ହଁ ମୁର ଏା ଭାରି ଅଛନ୍ତି ଏବେ ଗୋଟେ ହେଇଥିଲା ସେ ଟିକେ ଝାମଲା
ହଁ ଏରା କିନ୍ତୁ ସାଧାରଣ ଲୋକ ସେ କିଛି କରୁନାହାନ୍ତି ସେ ସରକାରଙ୍କ ସହିତ ନାଗୁଛନ୍ତି
ହୁଁ
ଆଉ ଏ ଏରିଆ ଅଛି ଭଲ ଚାଷବାସରେ ଭଲ ଉନ୍ନତ ଅଛି
ହୁଁ ହୁଁ
ସରକାରୀ ସାହାଯ୍ୟ ବହୁତ ତାଙ୍କୁ ମିଳୁଛି ଆଉ ସରକାର ବିହନ ଦଉଛି ସାର ଦଉଛି ଔଷଧ ଦଉଛି
ହଁ
ଚାଷୀ କାହିଁ କରିବେନି
ହଁ ହଁ
ଯେମିତି କେଉଝରଟା ମାଡା ଏରିଆ ସବୁ ପ୍ର୍ରକାର ସୁବିଧା ଏଟା ସେ ମାଡା ପଡିଯାଇଛି ସବୁ ପ୍ରକାର ସୁବିଧା ପାଉଛନ୍ତି ଏମାନେ ଆଉ
ହଁ
ଆଉ ଆଡେ ତ ବର୍ଷା ଭଲ ହେଇ ଚାଲିଚ
ନା ଆମର କାଲି ଛାଡିଛି ମେଘ
ହଁ
କାଲି ଯେମିତି ଛାଡିଛି ଆଉ ଯେମିତି ସାରିଛି ହେଇନି
ହଁ
ହ ଆଉ ମଘ ହଉ ସେଇନା ଏ ତଳି ତୁଳା ପକଉଛନ୍ତି ଚାଷୀ ଏନା ମ କିଛି ଦରକାରହିଁ ଦି ଚାରି ଦିନ ଛାଡି ଯାଉ ତାୁ ତୁ ପକେଇନି ତାଁ ଯାହା ହବ
କାଲି ଛଅଟାଠୁ ଆରମ୍ଭ କରିଥିଲା ବର୍ଷା ଛାଡିଲା ଏଗାରଟାରେ
ହଁ
ଆଜି ପାଞ୍ଚଟାରୁ ବର୍ଷା ହେଲା ଯେ ସାଢେ ଛଅ ସାତ ଗୋ ଛାିଲା ଆଉ ଘରେଇକି ରଖିଛି ସେମିତି ସୂର୍ଯ୍ୟ ଆଜି ଉଦୟ ହେଇନାହାନ୍ତି ଖାଲି ଝାପ୍ସା ଝାପ୍ସା ମଳମଳିଆ ହଉଛି
ହଁ ଆମର ଥୁକି ଦେଇଛି ଖରା ନା
ଆଁ
ଆମାର ଜୋର ଖରା
ନା ଏଠି ପୁରା ପୁରୀ ଘୋଡେଇକି ରଖିଛି ଟିକେଟ
ଆ ଆଟା ସେଟା ସେଠି ଦିଗ କୋଉପଟ ହଉଛି ଉତ୍ତର
ହଁ ଏଟ ବା ଉତ୍ତର ଓଡିଶା ନା ଏଟ ହଉଛି ଦକ୍ଷିଣ ଓଡ଼ିଶା ନା
ହଁ ହଁ ଦ ଏଟା ପୁରୀ ହଁ ପୁରା ଦକ୍ଷ ହଁ ହଁ।
ଉଁ ମୟୂରଭଞ୍ଜ ଏରା ହୋଉଚି କେଉଁଝର ଏରା ହୋଉଚି ଉତ୍ତର ଓଡ଼ିଶା। ଆଉ ଏଟା ପୁରା ଦକ୍ଷିଣଟା।
ସେରା ପଶ୍ଚିମ ଓଡ଼ିଶା ଫେ
କୋଉଟା?
ଏଇ ଯୋ କେଉଁଝର ଫେଉଁଝର ବା ବା କୋ ଏରା ସମ୍ବଲପୁର ଫମ୍ବଲପୁର ହେରା ଉଜା ପଶ୍ଚିମ ଓଡ଼ିଶା ହେଟା ହେଲା ଦକ୍ଷିଣ ଓଡ଼ିଶା ପୁରୀ ଫୁରୀଟା ଏଟା ହେଲା ଉତ୍ତର ଓଡ଼ିଶା। ଏଇ ଯୋଉ ହଁ ଉତ୍ତର ଓଡ଼ି
ଉତ୍ତର ଓଡ଼ିଶା ହେଲା ପା ଆମର ବାଲେଶ୍ଵର ଭଦ୍ରକ ସେରା। ଆ ଏଟା ପୁରା